ହ୍ୟାଲୋ।
ହ୍ୟାଲୋ।
ହୁଁ ହ୍ୟାଲୋ।
ନମସ୍କାର ଆଜ୍ଞା।
ନମସ୍କାର ଜୟ ଜଗନ୍ନାଥ କ କରୁଛନ୍ତି?
ହଁ ଏବେ ଏଇ ଘରେ ବସଛି ଖାଇକି ଆଉ।
ଉଁ ହୁଁ ବର୍ଷା ହଉଛି କି?
ହଁ ବର୍ଷା ହଉଛି।
ହୁଁ।
ଅଉ ଆପଣ କଣ କରୁଛନ୍ତି ଏବେ?
ମୁଁ ହେଇ ବସିକି ଟିଭି ଦେଖୁଥିଲି ମୋବାଇଲ ବି ବସିକି ଧରିକି ଦେଖୁଥିଲି। କଣ କରି ଦେଖୁଥିଲେ ଆ
ଓହୋ ଆପଣ ବର୍ଷ ଆଡେ ବର୍ଷ ପକଉଛି ନା ପକଉନି?
ହଁ ବର୍ଷା ପକଉଛି ପାଞ୍ଚ ଛ ଦିନ ହେଇଯିବ ରେଗୁଲାର ବର୍ଷା ହଉଛି।
ହ
ହୁଁ ବର୍ଷା ସବୁଦିନ ହଉଛି ଆମ ଘର ଢେଙ୍କା
ଆପଣଙ୍କ ଘର କେଉଠି? ଆଚ୍ଛା ପ୍ରପର ଢେଙ୍କାନାଳ ହୁଁ ହୁଁ?
ଏ ଢେଙ୍କାନାଳ ଡିଷ୍ଟ୍ରିକ୍ ର ଅନ୍ୟ ଗାଁରେ ଆଉ ଆପଣଙ୍କର?
ଆଛା କେଉଁଝର।
ହୁଁ। ଓ ହୋ କେଉଁଝର କୋଉ ଜାଗା?
ନନ
ହଁ ଜାଣିଛି ଜାଣିଛି ହୁଁ ତାରିଣୀ ପାଖେ ଆପଣଙ୍କ ଘର କି ଦୂରରେ ହବ?
ହଁ ତାରିଣୀ ଠୁ କୋଡିଏ ପଚିଶି କିଲୋ ମିଟର ଦୂର ହବ।
ହଁ ହଁ ଯାଆନ୍ତି ଆପଣ ମାଙ୍କ ଦର୍ଶନ କରି କି ନାଇ?
ଓହଁ। ହଁ ଆମ୍ଭେ ବି ଏବେ ଯାଇଥିଲୁ ଆପଣ ଙ୍କ କପିଳାସ।
କେବେ?
ହୁଁ ଏବେ ଏଇ ସାତ ଆଠ ଦିନ ତଳେ।
ଅହୋ ହୁଁ ଜାଗରରେ କେବେ ଯାଇନାହାନ୍ତି?
ନା ଜାଗରରେ ତ ଲୋକ ଅଧିକ ଥାନ୍ତି ନା ସେଥିପାଇଁ ଯାଇ ହୁଏନି।
ଆଚ୍ଛା ତା ପୂର୍ବ ଦିନ ଆ ଜାଗରରେ ମୁଁ ବି ତ ଯାଏନି କିନ୍ତୁ ତା ପୂର୍ବ ଦିନ ଗଲେ ଭଲ ଲାଗେ ମାନେ ଗହଳି ଥାଏ ନା ଲୋକ ସବୁ ଆଗ ଗୁଆ ଯାଇଥାନ୍ତି ଭଲ ଲାଗେ ସେଦିନ।
ହଁ ସାଙ୍ଗ ପିଲା ମାନେ ସବୁ ଡାକନ୍ତି ଯିବା ପାଇଁ ସେଥିପାଇଁ।
ଆଚ୍ଛା ଆପଣଙ୍କ ସାଙ୍ଗ ଏପଟେ ଅଛନ୍ତି କି ଢେଙ୍କାନାଳ ରେ?
ହଁ ବହୁତ ଅଛନ୍ତି ସେଇ କପିଳାସ ଙ୍କ ପାଖରେ।
ହୁଁ ହ ମତଲବ
ହଁ ମୁଁ, କଣ ଖାଇଥିଲେ ଆପଣ? କଣ କହିଲେ?
ହୁଁ କଲେଜ ଫ୍ରେଣ୍ଡ ବୋଧେ?
ହଁ କଲେଜଶୂନ୍
ହୁଁ ମୁଁ ମୁଁ ଭାତ ଖାଇଥିଲି। ମୁଁ ସକାଳ ସନ୍ଧ୍ୟା ତ ଚା ପିଏ, ଏବେ ଚା ପିଉଥିଲି ବସିକି ଧୋଇ ହେଇକି ଆସିଲି ଜଷ୍ଟ।
ଆଚ୍ଛା।
ହୁଁ। ହଁ ଚା ମୋ ଦିନକୁ ଦି ଥର ଚା ହେଲେ ମୁଁ ପିଇବି ସକାଳ ସଂଧ୍ୟା। ନାଇଁ ତୋଳା ପିଏ। ପୁଣି ସନ୍ଧ୍ୟା ସାତଟା ସାଢେ ସାତଟା ବେଳେ ଥରେ ପିଏ। ମୋ ନାଁଆଟା, ମୋ ନାଁ, ଅନିତା।
ହଁ, ହଁ।
ହୁଁ ମୋ ନା କଣ ଆସୁନି ନମ୍ବରରେ?
ନା ମୁଁ ନାଁ ଆସୁଛି ନା କଣ ଦେଖିନି ଠିକ୍ ସେ, ଲେଖା ହେଇଚି ଅନିତା ଲେଖା ହେଇଚି।
ହୁଁ।
ଆଉ ଆପଣଙ୍କୁ କଣ ସବୁ କରିବା ପାଇଁ ଭଲ ଲାଗେ?
ମତେ, ମତେ କୌଣସି କାମ କରିବାକୁ ଭଲ ଲାଗେନି କିନ୍ତୁ କରିବା ପାଇଁ ବା ଧ୍ୟ ହୁଏ। ହୁଁ ଏମି ଘର ସଫା ସୁତୁରା କରିବାକୁ ଟିକେ ଭଲ ଲାଗେ। ଯୋଉଠି ମୁଁ ରହେ ଆଉ।
ଓହଁ, ଆଉ ଆପଣ ଏବେ କଣ କରନ୍ତି?
ମୁଁ ହାଉସୱାଇଫ୍।
ଆଚ୍ଛା ହାଉସୱାଇଫ୍, ଆଜ୍ଞା।
ଆଉ ଆପଣ ପଢ଼ାପଢି ସରିଲା?
ହଁ ଏବେ ସରିଲା ପଲ୍ ପ୍ଲସ୍ଥ୍ରୀ ସରିଲା।
ଆଁଚ୍ଛା, ଉଁ। ଆଉ କଣ ଖାଇଚନ୍ତି?
ଆଉ ଆପଣ କେଉଁଝର ଆଡେ କି, କଣ କହିଲେ?
ମୁଁ କହିଲି କଣ ଖାଇଚନ୍ତି?
ଆମର ଏଇଟି ଭାତ, ଛତୁ ତରକାରୀ, ଡାଲମା। ଆଉ ଅଣ୍ଡା ଭଜା କରିଥିଲେ।
ଛତୁ ଦେଶୀ କି ବିଦେଶୀ?
ହଁ ଦେଶୀ।
ଆଚ୍ଛା। ହୁଁ, ଆଉ ମୁଁ ଆପଣଙ୍କ ଯୋଉ କେଉଁଝର ତାରିଣୀ ଯାଇଚି ତିନି ଚାରି ଥରେ ଯାଇଚି, ଲାଷ୍ଟ ଯାଇଥିଲି ଦିଇ ହଜାର ବାଇଶିରେ ଆଉ ଯାଇନି ତାପରେ।
ଓହୋ।
ହୁଁ ହୁଁ। ନାଇଁ, ନାଇଁ ଆଉ କୋଉ ଯାକେ ଯାଇନି ସେ ଯିବା ରାସ୍ ସ୍ତାରେ ଯୋଉ ଡ୍ୟାମ୍ ଗୋଟେ ପଡେ ମୁଁ ତ ତା ନାଁ ଜାଣିନି ମୁଁ ଜାଣିଚି ଅବଶ୍ୟ ମୋ ମନେ ନାହିଁ, ମୁଁ ଛୋ ଟବେଳେ ଯେତେବେଳେ ଯାଇଥିଲି
ରେମାଲ୍, ରେମାଲ୍ ଡ୍ୟାମ୍ ବୋଧେ?
ହାଁ, ହଁ, ହଁ, ହଁ।
ସେଇ ଡ୍ୟାମ୍ ଟା ଦେଖିଚି, ଆଉ ଏ ଗୁଣ୍ଡିଚା ଘାଇ ଯୋଉ ତାରିଣୀଙ୍କ ପାଖାପାଖି ଯୋଉ ଝରଣାଟା ଗୋଟେ ଜାଗାରେ ପାଣି ନାହିଁ କି ସେ ଜାଗାକୁ ଯାଇଥିଲି ସେଇଟା ଦେଖିଛି, ଆଉ ତ ଦେ ଦେଖିବାକୁ ବହୁତ ଇଚ୍ଛା ସେ ବଡ ଘାଗେରା ଛୋଟ ଘାଗେରା କିନ୍ତୁ କିଛି ବି ଦେଖିନି ମୁଁ। ଆଉ ଗୋଟେ ଏବେ କଣ ହେ ହେଇଥିଲା, କୋଉ ଜାଗାରେ ଫିଲ୍ମ ସୁଟିଂ ହେଇନଥିଲା ଗୋଟେ ଜାଗା ସେ ଜାଗାର ନା ମନେ ପଡୁନି ଜଷ୍ଟ
ଆଚ୍ଛା
ନାଇଁ ନାଇଁ ଯାହା ସେ ଗୁଣ୍ଡିଜା ଖାଇ, ସେଇ ଡ୍ୟାମ୍ ଟା ଦେଖିଛି, ଆଉ ତାରିଣୀଙ୍କ ମନ୍ଦିର।
ହୁଁ, ହୁଁ ଛା
ହୁଁ।
ଆଉ ଲକ୍ଷ୍ମୀ ପୂଜା ଦେଖିଛନ୍ତି ଆପଣ ଡେଙ୍କାନାଲ ରେ ନା ଦେଖିନାହାନ୍ତି?
ନା ଢେଙ୍କାନାଳ ଲକ୍ଷ୍ମୀ ପୂଜା କୁ ମୁଁ ଯାଇନି କେବେ। ଯାଇନି କେବେ।
ଅ ଆସଛନ୍ତି ମତଲବ ଇଚ୍ଛା ହୁଏନି ଆସିବା ପାଇଁ?
ଇଚ୍ଛା ତ ହୁଏ କିନ୍ତୁ ସମୟ ମିଳେନି ଯିବା ପାଇଁ।
ଆ ତ ଏଇ ବର୍ଷ ତ ଫ୍ରି ଥିବେ ନିହାତି ଆସିବେ ନା ନାଇଁ?
ଏ ବର୍ଷ ହଁ, ଯିବା ପାଇଁ ଚେଷ୍ଟା କରିବି।
ହୁଁ, ମତଲବ ଏଇ ଯୋଉ ଅଁ ଭିଡିଓ ଫିଡିଓ ଯୋଉ ଉ ମାନେ ଯୋଉ ପ୍ଲ ପବ୍ଲିକରେ ଯୋଉ ଛଡ଼ା ହୁଏ ଆପଣ ଦେଖନ୍ତି? କି ନାଇଁ ସେ ଯୋଉ ଲକ୍ଷ୍ମୀ ପୂଜା ଭିଡିଓ
ହଁ ଦେଖେ ସାଙ୍ଗ ପିଲାଙ୍କ ତାଙ୍କ ଇନ୍ଷ୍ଟା ଆଇଡି ରେ ବି ସେ ଷ୍ଟୋରି ଦିଅନ୍ତି
ହୁଁ, ଡାକନ୍ତିନି ସାଙ୍ଗ ପିଲା ଦେଖିବା ପାଇଁ?
ହଁ ଡାକନ୍ତି।
ଆଚ୍ଛା। କିନ୍ତୁ ଆପଣ ଆସନ୍ତିନି ନା?
ନା ନା।
ହୁଁ
ଆନନ୍ଦ
ଏଇ ବର୍ଷ ତ ଫ୍ରି ଥିବେ ନିହାତି ଆସିବେ ଦେଖିକି ଯିବେ ହେଲା।
ହଁ ନିଶ୍ଚିତ ଯିବି। ଆଉ ଆପଣଙ୍କ ଘରେ ସବୁ ସମସ୍ତେ କଣ କରୁଛନ୍ତି?
ଆମର ଅ ହଜବେଣ୍ଡ ଯାଇଛି ନ୍ତି ଏଇ ଦୋକାନ ଆଡେ କୁଆଡ଼େ ଯାଇଛନ୍ତି ମାର୍କେଟ ଆଡେ ଆଉ ଶଶୁର ବାହାରେ ବସିଛନ୍ତି। ଆମର ଦାଣ୍ଡପଟେ ଗୋଟେ ଘର ଅଛି। ଆଉ ପୁଅ ଦି ଜଣ ଘରେ ଅଛନ୍ତି। ଉଁ ମୁଁ ଛାତରେ ଅଛି। ଏତିକି ଆମ ଫ୍ୟାମିଲିରେ ଆଉ କେହି ନାହାନ୍ତି।
ଆପଣଙ୍କ ସ୍ବାମୀ ବୋଧେ ଜବ୍ କରନ୍ତିନି?
ନା ଆମର ନିଜେ ସେ ଗାଡି ଚଲାନ୍ତି।
ଆଚ୍ଛା।
ପଢ଼ା ସମୟରେ ତ ଦୁଷ୍ଟ ହେଲେ, କ୍ରିକେଟ୍ ଖେଳିଲେ, ଆଉ ଜବ୍ କରିବେ କେମିତି?
ଅତି ଗୋଟେ, ସମସ୍ତେ ସେୟା କରନ୍ତି ଆଉ
ହୁଁ, ଏଇଆ ନିଜେ ତାଙ୍କର ଗାଡ଼ି ଚଲାନ୍ତି ନିଜର, ଆମର ଏଇ ଟାଟା କାଳିଆ ପାଣିରେ।
ଆଉ ସେପଟ ଆପଣଙ୍କର ଆଉ କଣ ଭଲ ଜାଗା ଅଛି ବୁଲିବା ପାଇଁ?
ଆମର ସାପଡ୍ୟାମ, ହଁ। ସେ ତ ଆମ ଢେଙ୍କାନାଳ ଡିଷ୍ଟ୍ରିକ ରେ ଯାଉଛି, କିନ୍ତୁ ଆମ ଘରଠୁ ମିନିମମ୍ ହେଇଯିବ ଦେ ଶହେ କୋଡ଼ିଏ, ତିରିଶ କିଲୋମିଟର ପାଖାପାଖି।
ଓହୋ ତାହେଲେ ବହୁତ?
ହଁ ବନତୂରା ଢେଙ୍କାନାଳ ପୁରା ଶେଷ ସୀମାରେ ସିଏ। ସେ ଜାଗା ମୁଁ ଯାଇଚି, କିନ୍ତୁ ମତେ ସେଠି କିଛି ଦେଖିଲା ଭଳିଆ ଜିନିଷ ସେ ମିଳିନି ଉଁ ବାସ୍ ଖାଲି। ଟିକେ ଭଲ୍ ଲାଗିଲା। ସେଇ ସାପ ଡ୍ୟାମ୍ ଟା ବଡ଼ ଆକାରରେ ହେଇଚି। ମୁଁ ଗୋଟେ ଥର ଯାଇଥିଲି ଆଉ ସେମ୍ ଏମତି କିଛି ନାଇଁ। ଆଉ ସପ୍ତାଶରିଆ ଯାଇଛି ମନ୍ଦିର। ସେଠି ଭଲ ଲାଗେ ଯିବା ଲାଗ୍। ଆଉ ଡିଏ ପିକ୍ ନିକ୍ କରିବା ପାଇଁ ଯାଉ।
କବାଟେ ଦୁଇ ତିନଟା ଲାଗି।
ବଡ଼ ଡ୍ୟାମଟା ହେମତି କିଛି ନାହିଁ। ଖାଲି ଡ୍ୟାମଟା ଯାହା ସେତିକି କିନ୍ତୁ।
ଉଁ ହୁଁ।
ବହୁତ ବାଟ ପୁଣି ସେ ରାସ୍ତାରେ ନା କିଛ୍? ଛିବି ନାହିଁ। ଏ ଅଦିନରେ ମାନେ ମତଲବ ଅଦିନରେ କିଏ ବି ଯିବ ନା ଯଦି ନ ଦେଖି? ଥିବ ସେ ଜାଗା ସେ ପାଇବନି କାହିଁକି ନା ସେ ମାନେ ଏନ୍ ଏଚ୍ ରୋଡ୍ ସେପଟେ କିଛି ବି ନାହିଁ। ସାଧାସିଧା କିଏ ପାଇବ? ତା, ପରେ ଏତେ ବାଟ! ଗାଁ ଗଳି, କନ୍ଦି।
ହୁଁ ହୁଁ। କପିଳାଶ୍ୱର ଆପଣଙ୍କ କେତେ ଦୂର?
ହଁ କପିଳାସ ତିରିଶ, ପଇଁତିରିଶ ହେଇଯିବ। ବେଶୀ ହେବ ନାହିଁ।
ହୁଁ ମୁଁ ଆର୍ ଆଇ ଭୁବନ ପାଖରେ ନା? ଭୁବନ ଦଶହରା ଦେଖି ଆସିଛନ୍ତି କି ନାଇଁ?
ନା ନା। ଖାଲି ସେଇ କପ ଯୋଉ କପିଳାସ ଯାଇଥିଲି ଆଉ ସାପୁଆ ଡ୍ୟାମ୍।
ସାପୁଆ ଡ୍ୟାମ୍ ଯାଇଥିଲେ?
ସାପୁଆ ଡ୍ୟାମ୍ ଯାଇଥିଲୁ?
ଦେଖିଚନ୍ ତା'ହେଲେ?
ହଁ ଦେଖିଚି। ସେଥିପାଇଁ ପଚାରିଲି।
ଭଲ ଲାଗିଲା।
ହଁ ସେମିତି ଖରାଦିନ ଟାଇମ୍ ରେ ଯାଇଥିଲି ନା।
ହଁ ସେମତି କିଛି ଖାସ୍ ନାହିଁ ସେଠି। ତା, ପରେ ନିଛାଟିଆ ଜାଗା ଟା।
ହ
ହୁଁ ମତେ ତ ଭଲ ଲାଗିଲାନି। ଆପଣଙ୍କୁ କେମତି ଲାଗିଥିବ ମୁଁ କହିପାରିବିନି। ମୁଁ ଏତେ ଦୂରକୁ ଯାଇକି ନା ସେ ଦେଖିଲା ଜିନିଷ ମିିଳିନି।
ଆଚ୍ଛା।
ଆମେ ବି ସେ ଜାଗାକୁ ଯାଇକି ବେଶୀ ସମୟ ନାଇଁ ପାଞ୍ଚରୁ ଦଶ ମିନିଟ୍ ରହିଚୁ ପଳେଇ ଆସିଲୁ।
ଆଉ ଦେଏ ବେଶୀ ଭଲ ଲାଗିଲାନି ବୋଧେ ଆଉ।
ହୁଁ, କଣ କହିଲ?
ମାନେ ଏତେ ଭଲ ଲାଗିଲାନି ସେଥିପାଇଁ ଆଉ।
ହୁଁ।
ପାର୍କ, ଫାର୍କ ପାଖରେ କଣ ଅଛି କହିଲ?
ସେଇଠି ଡିଜାଇନ୍ ଟା ଅଛି କପିଳାସରେ ଗୋଟେ ପାର୍କ ଅଛି ଛୋଟ ପାର୍କଟେ ଜାଣିଛନ୍ତି? ଅଛି ଏଠି ରଖିଛନ୍ତି କିଛି କୁମ୍ଭୀର ଗୋଟେ ଦିଟା ଅଛି ଭାଲୁ ଦିଟା ଅଛି ହରିଣ ଅଛନ୍ତି। ଆଉ ବୋଟିଂ କରିବା ପାଇଁ ଅଛି ହୁଁ ହୁଁ।
ଆମର ଛୋଟ ଛୁଆ ମାନେ ସବୁ ଯାଆନ୍ତି ଯୋଉ ଖେଳିବା ପାଇଁ ତ।
ହୁଁ। ହଉ ତାହେଲେ ଆପଣଙ୍କ ସହିତ କଥା ହେଇକି ଭଲ ଲାଗିଲା ଆଉ କେବେ ପରେ ଫାଙ୍କା ହେଲେ କଲ୍ କରିବେ ଆଉ।
ତୁ କାଚ ଭାବୁଚୁ ମୁଁ ମିରର ଭାବୁଛି।